ଶୁଭ ତ୍ରିରି।
ଆଜ୍ଞା।
ଆଛା ଆପଣ ଆମ ପଟରେ ଜାଣିଚନ୍ତି କଣ କଣ ଫେମସ୍?
ନା ଆଜ୍ଞା ଆପଣ କୋଉଠୁ କହୁଚନ୍ତି?
ମୁଁ କେଉଁଝରୁ କହୁଚି।
ଆଜ୍ଞା କୁହନ୍ତୁ?
ଆମ ପଟରେ ଏପଟେ ରଜ ପର୍ବ ଟା ବୋହୁତ ଫେମସ।
ଆଜ୍ଞା।
ଓଡ଼ିଶାରେ ରଜ ପର୍ବ ବୋଲି ଜାଣିଚନ୍ତି? ହଁ ଆମର ଏପଟରେ ଆଜ୍ଞା।
ହଁ ଆମର ଏରେପଟେ ବି ହୁଏ ଭଲ।
ରଜ ବି ହୁଏ ସେପଟରେ?
ଆଜ୍ଞା ଆମେ ତ ମୟୂରଭଞ୍ଜରୁ କୋଉଥିଲୁ ଆମର ଏ ପଟେ ବହଳଦା ଜାଣିଥିବେ ତ? ବହରଦା ପାଖରେ ତ ଆଉ ବହରଦା କେଉଁଝର ପାଖରେ ଆଉ ବେଶୀ ନାହିଁ ଯଶୀପୁରରୁ ପାଖରେ ଆଉ
ହୁଁ।
ହଁ।
ଆମର କେଉଁଝର କୁଶଳେସ୍ୱର ଆମ ଗାଁ ପାଖ ପାଖି।
ଆଜ୍ଞା।
ଆମର ଏପଟେ ରଜ ପର୍ବ ଟା କିନ୍ତୁ ବୋହୁତ ଫେମସ। ଦୋଳି ପଡେ ଖାଇ ଦୋଳି ପଡେ ଚ କିରି ଦୋଳି ପଡେ ପଟା ଦୋଳି ପଡେ ଟଡଙ୍ଗା ଦୋଳି ପଡେ। ମାନେ ଡିଯେ ଫିଯେ ଟେଣ୍ଟେ ଫେଣ୍ଡେ ମାରିକି ମାନେ ମହୋତ୍ସବ ଗୋଟେ କୁହନ୍ତି ଯେ
ହଁ ମହୋତ୍ସବ ହଁ ଚାଲିଥିଲା କେଉଁଝରର ପିଲା ଆସିଛନ୍ତି। ତୀ ଏପଟେଦ ଜାଣିଛି ଆଉ
ହଁ ମହୋତ୍ସବ କରୁଥିଲି ଆମ ଗାଁରେ ସବୁ ଏ ବର୍ଷ।
ହଁ।
ସେ ଟେଣ୍ଟେ ଫେଣ୍ଡ ମରିକି ଟେଣ୍ଡ ମାରିକି ମହୋତ୍ସବ କରିଥିଲେ ତାପରେ ରଜ ସବୁ ଆମେ ହେ ଦିନରେ ତ ଏବ ବର୍ଷ ବେଶୀ ମାନେ ନିରାମିଷ ହେଇଗଲା ଆଇଁଷି ଜମା ଗୋଟେ ବାର ଆଉ ତ ବାର ନାହିଁ।
ଆଜ୍ଞା।
ପିଠା ପଣ ପଡ଼ ପଣା କରାହୁଏ ତାପରେ ଆମେ ସ ସବୁ ବନ୍ଧୁବାନ୍ଧବ ସବୁ ଆସନ୍ତି ତାଙ୍କୁ କ ଚର୍ଚ୍ଚା କରିକି ତାପରେ ଆମେ ଠିକ୍ ବାହାରି ଯାଉ ଚାରିଟା ହେଲେ ରଜ ବୁଲିବା ପାଇଁ। ସେଠି ଯାଇକି ରଜ ବୁଲୁ। ଖାଇବୁ ନା ମ ଏ ସେ ଯୋଉ ଆଇସ୍କ୍ରିମ ଗୁପଚୁପୁ। ଚାଟ୍ ଫାଟ ସବୁ ଷ୍ଟଲ ପଡେ।
ଆଜ୍ଞା।
ଇ ସବୁ ଖାଇବୁ ଖାଇ ଦୋଳି ଖେଳିବୁ ଚକିରି ଦୋଳି ଖେଳିବୁ। ଡଙ୍ଗା ଦୋଳି ଖେଳିବୁ ଫଟୋ ଟିକେ ଉଠେଇବୁ ମାନେ ମଜାମସ୍ତି ଯେମିତି କରନ୍ତି।
ହଁ।
ସେମିତି ଟିକିଏ କରିବୁ କରିକି ତାପ ଘରେ ହଉଛି ଫୁଣି ଏ ଘରକୁ ଆସିବୁ ଫୁଣି ତାପର ଦିନେ ଫୁଣି ସେମିତି ସେମ୍ ହବ ତିନି ଦିନ ରଜ ପାଳନ ହୁଏ ତ
ଆଜ୍ଞା।
ହ ଆ ଛୁଆ ପିଲାଙ୍କ ପାଇଁ ପୁଣି ରୋଷେଇ ବାସ କରିକି ଘର ଧନ୍ଦା ବନ୍ଧୁବାନ୍ଧବ ସବ ବୁଝାବୁଝି କରିବାକୁ ପଡେ ପିଠା ପଣା ବି ଭଲ ପୋଡ ପିଠା ବି ରଜରେ ମାନେ କେ- ଝରରୁ ପଡ଼ ପୋଡ ପିଠା ଟା
ପୋଡପିଠା ଭଲ ହଁ ରଜରେ ପୋଡପିଠା ଫେମସ‌।
ହଁ ବହୁତ ପୁ ମାନେ ପୁରା ଫେମସ ହଉଛି କେଉଁଝର ଟା।
ଆଉ ଗୋଟେ ରଜ ପା ରଜରେ ପାନ ଗୋଟେ।
ରଜ ପାନ ତାହାର ଗୋଟେ ଅଲଗା ଅ ଅଛି ସେମାନେ ଗୋଟା ଦରିଆ ଯଉ ଭାଙ୍ଗନ୍ତି ଯଉ ପାନ ଡେମ୍ଫ ଦେଇକି।
ହଁ।
ତାପରେ ହଁ। କିଏ- କିଏ ବି ନିଆଁ ଜଳେଇ ଦେଇକି ପାଟିରେ ବି ପୁରେଇ ଦିଅନ୍ତି।
ହଁ ସେଇଏ ଏ ସେଟା ବି ଅଛି।
ହଁ। ଜାଣିଛନ୍ତି ତାହେଲେ ଆପଣ କିଛି -କିଛି ଜାଣିଛନ୍ତି ଆଉ।
ହଁ ସେଇଟା ଦ ମାନେ ବ ବହୁତ ଟାଇମରେ ହୁଏ। ହେଲା ଆମର ସେପଟା ଏତେ ହୁଏନି ବାକି ଗୁ ଯେ ଜାଣିଛି ସେ ଏମିତି ହୁଏ ବୋଲି।
ଅହ ହ।
ହଁ, ସେପଟେ ଅଛନ୍ତି ନା ସେ ସେ ଭାଇ ମାନେ ରହୁଛନ୍ତି ଆଉ କେଉଁଝର ଆଡେ।
ହଁ। ତାପରେ ଦୋଳି। ଖେଳିକି ଆସିଗିଲା ପରେ ରଜ ଆମର ଏପଟେ ସବୁ ବାଟା ହୁଏ। ଏ ମାନେ ଡିଜେ ଆସିଥିଲା ଏ ବର୍ଷ। ଡିଜେ ବଡ ଡିଜେ ଗୋଟେ ଆଣିଥିଲେ ରଜ ବାଟେଇବା ପାଇଁ। ଆମ ଗାଁ ରେ ସେ ଯୋଉ ଟାଙ୍ଗର ବୋଲି ଗୋଟେ ମନ୍ଦିର ଅଛି। ସେ ମନ୍ଦିର ପାଖରେ ସବୁ ମାନେ ଆମ ଏଇ ଅଞ୍ଚଳରେ ଯେତିକି। ସବୁ ସେଇଠି ଯାଆନ୍ତି ଡିଜେ ବା ନି ଯୋଉ ରଜ ବାଟେଇବା ପାଇଁ।
ଆଜ୍ଞା।
ରଜ ହଉଚି ଡିଜେ ମାନେ ଗାଁ ରେ ପ୍ରଶସନ କରନ୍ତି। ସବୁ ପିଲାପିଲି ସବୁ ନାଚନ୍ତି, ଆଉ ଡ୍ୟାନ୍ସ ଫ୍ୟାନ୍ସ କରନ୍ତି। ସେ ଗୋଟେ ଅଲଗା ମାନେ ମଜା ଗୋଟେ। ଆଉ କେତେ ଏତେ ଖୁସି ମାନେ, ଗାଁରେ ଗୋଟେ ଯା ହଉ ଏ
ସମସ୍ତେ ମିଳିମିଶିକି ତ ମାନେ ଆସ ଏଞ୍ଜୟ କରିବେ ଖାଇବେ ପିିବି ଯିବେ ତ ବହୁତ ମଜା ହ
ହଁ।
ହଁ ଆଉ ଆମର ଏପଟେ ତ- ସବୁ ଦ -ମକରକୁ ଟିକେ ମାନନ୍ତି ବେଶୀ ଭଲ୍ କି ଆଉ ଗୋଟେ ହେଉଛି। ଏ ଦ ଦୀପାବଳି କୁ ବେଶୀ ମାନନ୍ତି।
ଅ ହୋ। ଆମର ସବୁଠୁ ଓଡିଶାରେ ରଜ ଟା କିନ୍ତୁ ଫେମସ ଆମର ଏଇ କେଉଁଝର।
ଅ
ତାକୁ ବାଟେଇକି ଆସନ୍ତି ରଜ ବାଟେଇକି। ସେ ମନ୍ଦିରରେ ଠାକୁରଙ୍କୁ ସବୁ ଦର୍ଶନ କରନ୍ତି। ଆମ ଗାଁ ରେ ଗୋଟେ ମହାଦେବ ମନ୍ଦିର ଅଛି। ସେ ମହାଦେବ ମନ୍ଦିର ପାଖ ପାଖରେ ସେଠି ସବୁ ବାଟାନ୍ତି। ଆଉ ରଜ ସେମିତି ଡିଜେ ଫିଜେ ଆଣିକି ପ୍ରୋସେସନ କରିକି ତାକୁ ବାଟେଇ ଫୁଟାଇକି ତାପରେ ଜେଜା ଘରକୁ ଜେଜେ ସବୁ ଯାଆନ୍ତି ଆଉ। ଫୁଣି ସେ ଏମ ଆର ବର୍ଷ ଆସିଲେ ଫୁଣି ସେ ଏମି ସେମିତି ହବ।
ହଁ।
ପ୍ରତିିବର୍ଷ ଏମିତି ଆସିବ। କିଏ କହିପାରିବ ଆମେ ଏ ବର୍ଷ ତ ଭଲ ଅଛନ୍ତି ଆର ବର୍ଷ। କହିପାରିବା କଣ ହବ ବୋଲିକି ଆଉ। ସେଇଟା କିଏ କହିପାରିବ କି ଯାହା ହଉ ଯେତିକି ଦିନି ମାନେ ଅଛନ୍ତି। ଖୁସି ବାସିରେ ଟିକେ ବଞ୍ଚିବା।
ଛ କାଲିକୁ ସେମିତି ନଥିବ କେ- ତ - କେ କେତେବେଳେ ଦେହ ଖରାପ ହେଇଯିବ କି ହେଇଯିବ ଯେ ଆଉ କହିହବନି ସେଇଟା।
ନାଇଁ।
ଦି ମିନିଟିରେ ବି ଚେ ଚେଞ୍ଜ ହେଇଯାଉଛି ଏଇନା।
ହ ହଁ ସିଏ କହିହବନି କେ ଆମେ ଏବେ ବସିଛନ୍ତି କଥା ହଉଛନ୍ତି। ଆଉ ଟିକେ ପରେ କଣ ହବ କିଏ କହିପାରିବ।
ନା ସେଇଟା ତ କହିହେବନି।
ଆଉ ସେଇଥିପାଇଁ ଯେତେବେଳେ ମାନେ ଖୁସି ପର୍ବ ଟା ଆସୁଛି। ଖୁସି ମନରେ ପାଳନ କର।
ହଁ।
ଯେତିକି ଦିନି ଆମେ ବ ବଞ୍ଚିଛନ୍ତି ଖୁସିରେ ଟିକେ ପାଳନ କରିବା।
ହଁ ସମସ୍ତେ ସେଇ ହିଁ ଚାହାନ୍ତି। ଏ ଅଧେ ଅଛନ୍ତି ତ ଭଲ ନାହିଁ ତ ମାନେ ପାଳନ ମା ଏଞ୍ଜୟ କରିବା ପାଇଁ ଚାହାନ୍ତି। ଥି ନାଇଁ ଆଉ।
ହଁ ଯୋଉମାନେ ଟିକେ ଲୋଭି ମୋଭି ଲୋକ ସେମାନେ ଟିକେ କରିବେନି ଆଉ।
ହଁ।
ହଁ।
ଆମ ଘରେ ବି ଏତେ କରାଅ ମାନେ କରନ୍ତି ନାଇଁ ହେଲେ। ଆମେ ତ କେହି ମାନୁନେ ଆମେ ତ ସବୁ ତ ଯୋଉଠି ନାଚ ହଉଥିବ ପଳେଇବୁ ସେଇଠି ଦେଖ ସେ
ଓହୋ।
ବାପା ବି ଯାନ୍ ନା ଆମର ସହିତ ହେଲେ ଯେ ତ ସବୁ ବ ମାନେ ସବୁବେଳେ ବୁଲିତେ କହିଲେ ତ ଭଲ ଲାଗେନି ତାଙ୍କୁ ବି।
ଓ ହୋ।
ହେଲେ ଯେ ଏମିତି ଯେ ଯେଦି ହଁ ଆମେ ହଷ୍ଟେଲ ରୁ କି ଦ ମେସ ରୁ ଘରକୁ ଯାଇଥିବୁ ତାହେଲେ କହିବୁ କି ଯେ ବାପା ସେଇଠି ଚାଲ ଆଉ ସେଠି ତେ ନାଚ ଫାଚ ହଉଛି ଦେଖବା ଆଉ ଓ ରହିବା ପ ବ କା କାଲି ଆଡକୁ ପଳେଇ ଆସିବା। ହେଲେ ଯିବେ ନହେଲେ ଯିବେନି।
ଅ ହଁ।
ହଁ।
ଆପଣ କଣ ଏବେ ପ୍ରାଇଭେଟ ରେ ନା ଗମେଣ୍ଟ ରେ ପଢୁଚନ୍ତି?
ଗମେଣ୍ଟରେ।
ଗମେଣ୍ଟ ରେ।
ମାନେ ସେମି ଗମେଣ୍ଟ ଅଛି ଆଉ ଏଠି।
ଓହ ଆଉ ମେସେ ଛୁଆଙ୍କର ଆମ୍ପଣଙ୍କର କଣ କିମିତି କଣ ଖାଇବା କେମିତି କଣ ଦଉଛନ୍ତି କେତେ? ଟଙ୍କା ନେଖା କଣ ମିଲ ନୋଉଛନ୍ତି?
ମାନେ ସେମିତି ତ ମାନେ ଖାଇବା ପାଇଁ ତ ଠିକ ଠାକେ ହିଁ ଆଉ ଏମତି ତ ମାନେ ଦି ଟାଇମ ଖାଇତେ ଦୋଉଛନ୍ତି ଆଉ ଦି ଟାଇମ ତୁମୂକୁ ନିଜକୁ ଖାଇତେ ହବ ଆଉ।
ଦି ଟାଇମ କି କେତେ ଟଙ୍କା କଣ ମିଲ୍ ନଉଛନ୍ତି ମାସିକିଆ ପେମେଣ୍ଟ କରୁଥିବେ ତ?
ମାସିକିଆ ନା ବର୍ଷକେ ବର୍ଷକିଆ ବୋଧେ ଲକ୍ଷେ କେତେ ନୋଉଛନ୍ତି।
ବର୍ଷିକିଆ ଲକ୍ଷେ କେତେ ଟଙ୍କା ନୋଉଛନ୍ତି।
ହଁ ପଢାପଢି ସହିତ ବି।
ଟିସନ୍ ସ ବି।
ହଁ ମାନେ କୋଚିଂ ଭଳିଆ ନୋଉଛନ୍ତି ଆଉ।
ଓହୋ। ଆ ତାହେଲେ ଆଜି କଣ ଖାଇଚନ୍ତି?
ଆଜି ରୁଟି ଆଉ ଡାଲମା।
ଏ ରାତିରେ ଗାଧୁଆଳେ ଗାଧୁଆଳେ ମିଲ୍ ରେ କଣ ଖାଇଥିଲେ।
ଉଁ ସେତେବେଳେ ଉଁ ଯାଇନୁ ଆଉ ଦୁସ୍ ସେ ମୀଲ୍ ଖାଇତେ।
ଯାଇନାହାନ୍ତି।
ନା।
ଓହୋ।
ଏବେ ତ ଖାଇଚୁ ଆପଣ କଣ ଖାଇଲେ।
ଆମେ ଖାଇଥିଲୁ ଗା ଧୁଆଳେ ହଁ ଗାଧୁଆଳେ ହେଇଥିଲା ଆମର ଭାତ ଆଉ ଅଣ୍ଡା ତରକାରୀ ଶାଗ ଭଜା ଆଉ ସାଲାଟ ଆମ୍ବ
ଆମ୍ବ ତ ଏଇନା ତ ଗ ଗରମ ଦିନଟା ସ ସିଜିନ ବି ସରି ଆସିଲା ହିଁ ଆମ୍ବ ଆଉ ଏଇନା ନେବେ ବି ନାହିଁ।
ତଥାପି ଅଛି ବାହାରେ ଯୋଉ ବଡ ବଡ ବାଇଗଣ ପଲେଇ ଆମ୍ବ କି ବିକ୍ରି ହଉଚି ଯେ। କିଣିକି ଆଣୁଚୁ।
ନା ସେଇଗୁଡା ତ ଚାଲିଛି ଏବେ ଆଉ କିଛି ଦିନ ପରେ ଆଉ ଆମ୍ବବ ହଁ ନେବେ ହିଁ ନାଇଁ ଯେତେ ଆଣିଲେ ବି ନେବେ ନାହିଁ ଆଉ।
ହଁ।
ସିଜନ ଟା ସେ ଚେ ସରିଯିବ ନା ସେଇ ସିଜନ ଟା ତାପରେ।
ହଁ।
ହୁଁ ତାପରେ ଯେ ଷ୍ଟାର୍ଟ ହବ ଆଉଥରେ।
ଆଉ ତାପରେ ରାତିରେ ଏବେ ଚିକେନ ଆସିଥିଲା। ଏବେ ଚିକେନ ଭାତ ଆଉ ତା ସାଙ୍ଗେ ଟିକେ ଭଜା ଟିକେ ହେଇଥିଲା ଆଉ ଏବେ ରାତିରେ ଖାଇଲୁ ଆଉ।
ହଁ।
ଆଉ ଏଇନା କାଲି ବାର ନାହିଁ ତ। ସେଥିପାଇଁ ଛୁଆ ମାନେ ଟିକେ ଭଲ ପାଉଚନ୍ତି ଟିକେ ଆମିଷ ଟିକେ ହେଲେ ଭଲ ଭାତ ଫାତ ମାନେ ଖାଇବାକୁ ହଁ।
ହଁ କାଲି ଗୁରୁବାର ଟା କେହି ଖାଇବେ ବି ନାଇଁ। ଆଉ ଆମର ତ ତ କେହି ମାନନ୍ତି ନାହିଁ ସେମିତି। ଏଇ ତ ଗୁରୁବାର ବି ଖାଇ ଦିଅନ୍ତି।
ହଁ ହଁ ତମପରେ ଏତେ ମାନନ୍ଦିନୀ ଏତେ।
ନା ଛୁଆ ଲୋକ କେତେ ଖାଇବ ଦ ମାନିବ।
ଉଁ।
ସବୁ କଥା ମାନିଲେ ହବନି।
ହଁ। ଆ ତମ ପଟରେ ଟିକେ ଏତେ ବାର ତୀର୍ଥ ଟିକେ ଏତେ ମାନନ୍ତିନି।
ହଁ। ମାନନ୍ତି ସେମିତି କି ମାନେ କୋଉ କୋଉ ଘରକା ଅଛି ମାନନ୍ତି କୋଉ କୌହା ଅଛନ୍ତି ମାନନ୍ଦ ନାଇଁ ଆଉ।
ହଁ ହଁ ସେଇଟା କହିଲେ ଆପଣ ଠିକ୍ କହିଲେ।
କୋଉ ଘରରା ମାନନ୍ତି କୋଉ ଘରରା ମାନନ୍ତି ନାଇଁ ଆଉ। ଆଉ ଯଦି ଘରେ ହିଁ ଆଣିବେ ନାଇଁ ଆଉ କେମିତି ଖାଇବ?
ହଁ ସେ ବି ଗୋଟେ କଥା।
ହଁ ମାନେ ତାଙ୍କର ଘରେ ମା ମାନୁଥିବେ ନା ନହେଲେ କେମତି ଆଣିବେ ତ ନାଇଁ ନା ଆଉ ଖାଇବେ କେମିତି ସେମିତି। ଆମର ତ ବହୁତ କମ ହୁଏଏଠି ଚିକେନ ସବୁକୁ ବହୁତ କମହୁ
ହଉ ହଉ ମୁଁ ରଖୁଚି ଆଉ କେତେବେଳେ ଫାଙ୍କା ହେଲେ କରିବି।
ଆଜ୍ଞା ଠିକ୍ ଅଛି।
ହଉ ହଉ ଆ କାଲିକି ଯଦି ଫାଙ୍କା ହେବେ କେତେବେଳେ ମତେ ମେସେଜ କରିବେ କଥା ହେବା।
ଆଜ୍ଞା ଠିକ୍ ଅଛି।